ହଁ କୁହ। ଏଇ ବାହାରେ ଟିକେ ବୁଲୁଥିଲି ଆଉ
କଣ ବର୍ଷା ନାହିଁ କି ତମ ସେପଟେ?
ହଁ ବର୍ଷା ତ ଜୋର ହେଇଛି ଏବେ ଟିକେ ଛାଡିଛି ଆଉ ସବୁ ଗଛ ଫଛ ଭାଙ୍ଗି ଭୁଙ୍ଗି ଯାଇ ତ ଏଇ ବାହାରେ ଟିକେ ବୁଲୁ ଥିଲି ଆଉ
ଆଚ୍ଛା ଏଇ ବର୍ଷାରେ ଗଛ ଭାଙ୍ଗି ଯାଇଛିି ନା
ହଁ ଗଛ ଆମ ଏଇ ଘର ପାଖରେ ଗୋଟେ ଗଡିଆ ଅଛି ସେ ପୁରା ଏମିତି ପାଣି ଭର୍ତ୍ତି ହେଇଛି ଆମ ଘରକୁ ସବୁ ମାଡ଼ି ଆସୁଛି ପାଣି ଫାଣି ସବୁ ସେଇ ସବୁ ଟିକେ ଇଏ କରୁଛନ୍ତି ଆଉ ପାଣି ପାଣି ଟିକେ ବୋହୁଛନ୍ତି ତ ସେଇ ଠିଆ ହେଇଥିଲି ଆଉ ବୁଲୁଥିଲି ଆଉ
ଗଡିଆରେ ମାଛ ରୁହନ୍ତି?
ଗଡିଆରେ ତ ହଁ ମାଛ ରୁହନ୍ତି ଆମର ଚାଷ ବି କରାହୁୁଏ ଗଡିଆରେ ମାଛ ମାଛ ଛଡା ହେଇକି ଚାଷ ବି କରନ୍ତି ମାନେ ଗଡିଆରେ
ଭଲ ଆଉ ଦେଶୀ ମାଛ ଖାଉଥିବେ ସେଇଠି ଆଉ
ହଁ ମାନେ ଖିଆ ହୁଏ ଏମିତି ବିକା ବି ହୁଏ ମାନେ ଆମର କଣ ଏକାଠି ନୁହଁ ମାନେ ଆମର ପା ପାନ୍ଚ ଜଣଙ୍କର ମାନେ ଅଛନ୍ତି ବଡାପା ସେଇ ତାଙ୍କରି ସବୁ ମାନେ ସମସ୍ତେ ମିଶିକି ନିଅନ୍ତି ଆଉ ଯାହାଟା ମାଛ ଧରା ହୁଏକି ଚାଷ କରନ୍ତି ଆଉ ଆଉ ତ ଆଉ ତମ ସିଆଡେ ବର୍ଷା ହେଇନି?
ହଁ ଆମ ଆଡେ ତ ପ୍ରବଳ ସକାଳୁ ଉଠିଲା ବେଳକୁ ସେମିତି ହଉଛି ଏବେ ଛାଡିଛି ଟିକେ ଟିକେ
କାଲି ଯୋଉ ବର୍ଷା ଘଡଘଡି ବିଜୁଳି ରାତି ସାରା ତ ଏମତି ମାନେ ହଉଛି କେହି ତ କୁଆଡେ ଯାଇ ବି ପାରୁନାହାନ୍ତି।
କୁଆଳେ ଯିବ ବର୍ଷା ତ ହଉଛି। କାଲି ତ ଗୋଟେ ଘଡଘଡି ମାରିଲା ଲାଇନ ଯାଇଛି ଯେ ଏ ଯାଏ ଆସିନି ଆମ ଏପଟେ।
ହଁ ବା ଆମର ବି ସେୟା ହେଇଛି ଆମର ବି ଏମିତି ଘଡଡି ମାଇଲା ଯେ ଏଠି ଯଣ ଯୋଉଁ ଗ ଗଛ ଗୋଟେ ମାନେ ବିଜୁଳି ପଡିକି ମାନେ ଘଡଘଡି ପଡିକି ପୋଡି ବି ଯାଇଛି। ଗଛ ପୁରା ମରି ଯାଇଛି ଟୋଟାଲେ।
କୋଉ ଛାଖୁଣ୍ଡା ଗଛ।
ନାଇଁ ନାଇଁ ନଡିଆ ଗଛ। ମାନେ ଆମ ଘର ପାଖରେ ନୁହଁ ଟିକେ ଦୂର ହବ। କିନ୍ତୁ ମାନେ ଏତେ ଜୋର ମାଇଲେଜ ଘଡଘଡି ସେ ପୁରା ମାନେ ମରିଯାଇଛି ପୁରା ଗଛ ପୁରା।
ଆ
ଆଉ ବିଲ ଫିଲ ତ ପାଣି ପଶିଯାଇଛି। ଯୋଉ ଧାନ ଫାନ ପକେଇଥିଲେ ତଳି ଘରିକ ପାଣି ଫଣି ପଶିକି ପୁରା ନଷ୍ଟବଷ୍ଟ ହେଇଯାଇଛି।
ହୁଁ ସବୁବେ ଚିଲିକା ଭଳି ଦେଖା ହଉଛି। ଆମ ପିବ ସେଇଆ ତଳି ଏ ବର୍ଷ ସବୁ ପଚିଯିବ ଆଉ ପୁଣି ନୂଆ ପଳିବ ଆଉ।
ହଁ ଆଉ ଯୋଉ ସବୁ ଗଛବଛ ଚାଷ ବାସ କରିଥିଲେ। କିଏ ଆଳୁ ଲଗାଅ କିଏ ଯୋଉ କଖାରୁ କି ଜହ୍ନି କି କାକୁଡି ଫାକୁଡି ସବୁ କିଛି ନଷ୍ କଷ୍ଟ କଷ୍ଟ ହେଇଯାଇଛି। ଆମର ତ ଅଧା ଗଛ ଭାଙ୍ଗି ଯାଇଛି।
ହବ ଆଉ ଲଘୁଚାପ ହେଇଛି। ନା ଆହୁରି ଦି ତିନି ଦିନି ବର୍ଷା ହବ। ତା ଭି ଏ ହେଲା ବଳକୁ ସେ ନଈ ବଢି ଟୋଟାଲ ହେଇ ଘରକୁ ପାଣି ମାଡି ଆସିବ ଲାଗୁଛି।
ହଁ ସେଇୟା ହବ ଆଉ। ପାଣି ପୁରା ଘର ଦୁଆ ରୁମ ପୁରା ମାଳି ଯାଇଛି। ଆଉରି କିଛି ହବ ଆଉ ବୁଡିଯିବନି କାହିଁକି ଘର।
ତମେ ସେପଟେ କୋଉ ନଈ ପାଣି ମାଡି ଆସେ ବର୍ଷା ଦିନେ। ନା ଛୋଟ ନଦୀ କୋଉଠି ଅଛି।
ନାଇଁ ନାଇଁ ନଈ ତ ମାଡେନି। କିନ୍ତୁ ଘର ପାଖରେ ଗଡିଆ ନାଳ ସବୁ ଅଛି ନା ସେଇ ସବୁ ପାଣି ମାଡି ଆସେ।
ହୁଁ
ଆଉ ତମର ନଈ ପୋଖରୀ ଅଛି ନା ନାଇଁ ମାନେ ସେମିତି ଗଡିଆ ଫଡିଆ ନାଳ ଫାଳ ଅଛି।
ହଁ ଆମ ଗୋଟେ ଅଛି ବେଶୀ ବଡ ନଦୀ ନୁହେଁ। କିନ୍ତୁ ଆମ ଘର ପାଖରେ ଗୋଟେ ନଦୀ ଅଛି। ଏଇ ବର୍ଷା ଦିନ ହେଲେ ଆମ ଘର ପାଖାପାଖି ପାଣି ପଳେଇ ଆସେ। ଡର ଲାଗେ ସାପ ବେଙ୍ଗ ଏ ସବୁ ଆସେ।
ହଁ। ଆଉ ଯୋଉ ଥରେ ଯୋଉ ହେଇଥିଲା ଯୋଉ ନଈ ବଡି କୁମ୍ଭୀର ଫୁମ୍ଭୀର ବି ପଳେଇ ଆସୁଥିଲେ। କିନ୍ତୁ ଯୋଉ ସବୁ ହେଇଥିଲା। ସେଇ ଟିକେ ଡର ଲାଗୁଛି କାଳେ ଯଦି କୋଉଠୁ ପଳେଇ ଆସିବେ କୁମ୍ଭୀର ଫୁମ୍ଭୀର ଲୋକମାନେ କଣ କେମିତି କରିବେ ମାନେ ଡର ଲାଗିବନି ଏତେ ପାଣି ଫାଣି ଇଏ ହେଲେ, ପାଣି ସବୁ ଯିବ କୁଆଡେ?
ହୁଁ ପାଣି ହେଲେ କୁମ୍ଭୀର ଆସିବେ ପାଣି ତ ହେଲା ଆଉ ସେଇଟା ବି ଡର ମେନ୍ ସାପ ଗାତରୁ ସବୁ ବାହାରି ଆସିବେ, ବାହାରକୁ ବାହାରିବାକୁ ବି ଡର ଲାଗିବ।
ସେ ଦିନରେ ଯାହା ମାନେ ରହିଯିବ ଚଳିଯିବ ରାତିଟା, ରାତିଟା ଲାଇନ୍ ପାଣି ରହୁନି ଲୋକମାନେ କେମିତି ଚଳିବା ପାଇଁ ହଇରାଣ ହେବେ। ଏଇଟା ତ ପାଣି ଫାଣି ମାଡି ଆଇଛି ପୁରା ଆଉ।
ଆଉ ଆଜି ସଣ୍ଡେ ରେ କଣ ସ୍ପେସିଆଲ ରୋଷେଇ।
ନାଇଁ ସ୍ପେଶାଲ କଣ ମୁଁ ଟିକେ କହୁଥିଲି ମମିଙ୍କୁ ଟିକେ ମାଛ ଆଣିବା ପାଇଁ। ହେଇ ଟିକେ ଯାଇ ଛନ୍ତି ବାପା ଯାଇଛନ୍ତି ଆଣିବେ ସେ ତରକାରୀ ହବ। ରୋଷେଇ ହବ ଆଉ। ଆଉ ତମର କଣ?
ଆମର ଏଇ ମୁଁ ତ ଏବେ ଖାଉଛି ଛତୁଆ। ଯାଉଛି ମାର୍କେଟ ଯିବି। ଆଉ ମୁଁ କଣ ସିଲେଇ ଜିନିଷ କଣ ଟିକେ ଆଣିବି। ଆଉ ଦେଖିବା କଣ ମାଛ ଫାଛ ଛତୁ ଭଜା ଟିକେ ଦେଖିକି ଆଣିବା ଆଉ।
ହଁ ଏବେ ତ ମାନେ ପାଣି ଏମିତି ମାଡିଛି। ସବୁଆଡେ ଚୁନା ମାଛ ବି ବିକ୍ରି ହଉଛି। ଥିବ ମୁଁ ବି ଶୁଣିଥିଲି ଏଇଠି ଆମର ଏଇଠି ବି କି ହଉଛି କହୁଥିଲେ ଆଣିବା ଯାଇଛନ୍ତି ବୋଧେ ଆଣିବା ପାଇଁ ଆଉ। ତମର ମାନେ କ ଏନ୍ତି ଦେଶୀ ମାଛ ଛାଣିବ ନା ଏଇ ମାନେ ମାଛ ମାନେ ରୋଇ ମାଛ ହେରିକା ସବୁ ମାନେ
ହୁଁ ଯାଏ ବଜାର ଦେଖେ ଯୋଉ ମାଛ ପଡିଥିବ ଭଲ ଲାଗିଲେ ଦେଖିଆ ଗୋଟେ ଆଣିବା ଆଉ। ପାରାଦ୍ବୀପ ମାଛ ଟିକେ ବେଶୀ ଭଲ ଲାଗେ ଯୋଉ କଣ ନାଲି ବୋରେଇ ହେଇଗା ଯୋଉ ନୁହେଁ।
ହୁଁ ହୁଁ ସେ ଭଲ୍ ଲାଗେ।
ହଁ କିଏ ଥିବ ନହେଲେ ଚୁନା ମାଛ ଆଣିବା ଦେଖିବା ଆଉ।
ହଁ ଚୁନା ମାଛ ତ ସମସ୍ତେ ଭଲ ପାଆନ୍ତି ଖାଇବା ପାଇଁ କାଁଇକିନା ସେଟା କଣ ମାନେ ଦେହ ପାଇଁ ଭଲ ଆ ଡକ୍ଟର ମାନେ କୁହନ୍ତି ଆଖି ପାଇଁକି ଭଲ। ଚୁନା ମାଛ ତ ଖାଇବାକୁ ସମସ୍ତେ ଭଲ ପାଆନ୍ତି, ହଉ ଦେଖିବ କଣ ନେଇଆ ଦେଖିକି ଆଣିବ ଆଉ।
ହୁଁ ଆଉ ତମେ ଏ ପଙ୍କୁଆ ମାଛ ଖାଅ କି ନାଇଁ ଯୋଉ ଯୋଉ କହନ୍ତି ଯୋଉ ଗଡିଶା, ଶେଉଳ, ସିଙ୍ଗି ଯୋଉ ଧରା ହୁଏ ପଙ୍କ ଭିତେରେ ଥାନ୍ତି ଯୋଉ ମାଛ।
ନାଇଁ ନାଇଁ ସେତ ସେରା ଖାଏନି କିନ୍ତୁ ଧରା ହୁଏ ଆମର ଘରେ ଖାଆନ୍ତି ବାପା, ବଡାପା ଏ ସବୁ ଖାଆନ୍ତି କିନ୍ତୁ ମୁଁ ଖାଏନି ମତେ ଭଲ ଲାଗେନା ତାକୁ ଦେଖିବା ପାଇଁ ଟିକେ ଅବାଗିଆ ଲାଗେ।
ହଁ ସେଟା କିନ୍ତୁ ଭଲ ଦେହ ପାଇଁ ବି ଭଲ ସେ ମାଛରା
ହଁ ସେ ରକ୍ତିଆ ମାଛ ଭଲ ହେଲେ ସମସ୍ତେ କଣ ଭଲ ପାଆନ୍ତି ସମସ୍ତେ ସେ ଦେଶୀ ମାଛ ଖାଇବା ପାଇଁକା ଚୁନା ମାଛ ରା ସମସ୍ତେ ଭଲ ପାଆନ୍ତି ଖାଇବା ପାଇଁକା।
ହୁଁ ଆଉ ଘରେ ସବୁ କଣ କରୁଛନ୍ତି ଆଉ?
ଘରେ ଏ ସବୁ ବସୁଛନ୍ତି ଆଉ ବସୁଛନ୍ତି ଗଛ ଗଛ ଭାଙ୍ଗି ଭାଙ୍ଗି ସବୁ ଉଠା ଉଠି କରୁଛନ୍ତି ଆଉ। ଆମର କଦଳୀ ଗଛ ହେଇଥିଲା ଜୋରେ କଦଳୀ ଫଦଳିୀ ହେଇଥିଲା ମାନେ ଆମର କଦଳୀ ଚାଷ କରା ହୁଏ ଏଇଠି ସିଏ ପୁରା ସବୁ ଭାଙ୍ଗି ପଡିକିଇଏ ସେ କଦଳୀ ଫଦଳିସବୁ କାଟା କାଟି କରୁଛନ୍ତି ବୋଧେ ବି ପଚାପଚିକରିବେ କି କଣ କରିବେ ପଚାପଚି କରିବେ ଆଉ
ହଁଅଛି କଶି କଦଳୀ ତ ଭାଙ୍ଗି ପଡ଼ିଥିବ କେତେଗୁରେ
ସିଏ ତ ପଡ଼ି ଯାଇଛି ଅ କଷି କଦଳୀ ତ ଆଉ ମାନେ ବିକ୍ରି ହେଇପାରିବନି ନା ସେଇ ଘରେ ରଖିକି ଯଦି ଅଧେ ଦିନ ରଖିକି ଯଦି ମାନେ ଭାଜି ଥାନ୍ତି ନା ଯଦି ଭ। ଖାଇବେ ଖାଇବେ ନହେଲେ କଣ କରିବି ଆଉ ଏତେ କସ୍ତୁରୀ କଦଳୀ ନହଲେ ଫୋପୋଡା ହବ ଆଉ କଣ ନହେଲେ ଗାଈ ହରିଆ ଖାଇବେ ଆଉ ତ ଖାଇପାରିବନି କେତେ କଷି କଦଳୀ ନାକେସବୁ କଦଳୀ ଗଛ ଟୋଟାଲ ଭାଙ୍ଗି ଯାଇଛି।
ହଁ ସେଇ ତ କଦଳୀ ଚାଷ କଲେ ଏଇ ବର୍ଷା ଦିନ ପାଇଁ ଅସୁବିଧା ଯୋଉ ପବନ ମେଗୁ ହେଲେ ସେ ସବୁ ଭାଙ୍ଗି ପଡିବ।
ହଁ ସେତୁ ପୁରା ମାନେ ଇଏ ଆ ଇଏ ଗଛ ନା ସିଏ ଯେମିତି ସଜନା ଶାଗ ସିଏ ସେମିତି ଅଧା ଟିକେ ଟିକେ ଜଷ୍ଟ ପବନ ଦେଲେ ସିଏ ଭାଙ୍ଗିକି ଶୋଇପଡିବ।
ହଁ।
ସବୁ ନଷ୍ଟ ବଷ୍ଟ ହେଇଯାଇଛି।
ଅ ଯିଏ ଟିକେ ପାକଳ ହେଇଯାଇଥିଲା କଦଳୀ ତାକୁ ଉମ୍ ସିଜେଇକି ଯୋଉ ଚକଡିକି ଉଁ ଛାଣିକି ଖାଇବ ମୋ ଏ ପାଗରେ ବି ଭଲ ଲାଗିବ ଅ ହଁ।
ହଁ ସେଇୟା କରିବେ ଆଉ କଣ କରିବା। ଏତେ କଦଳୀ ନଷ୍ଟ ଭଷ୍ଟ ହେଇଯାଇଚି। ଯାଆ ଇଏ କରିବେ ଆଉ ଏଇ ଯୋଉ ସିଜିନ୍ କୁ ସମସ୍ତଙ୍କ କଦଳୀ ନବା ପାଇଁ କଣ ଭଲ ପାଇବେ ଆଉ ହଠାତ୍ କିନା କିଏ ବି ଏତେ କଦଳୀ ନବସମ ଯିଏ ବି ଧର ଆମର ଚାଷ କରୁଛି ଫରେ ଆଉ କିଏ ଚାଷ ଯଦି କରିଥିବ ଆଉ ଲୋକମାନେ ଆଉ କଣ ଏତେ କଣ ନେବେ କି
ହଁ ସେମାନେ ନେଇ କଣ କରିବେ ଏବେ ଏ କଦଳୀ ଏତେ
ଯାହା ହବ ଘରେ ଖିଆ ହବ ଆଉ ଆଉ ତମର କଦଳୀଗଛ ଏହାର ଅଛି ନା ନାଇଁ କିଣି କିଣିିକି ଖାଅ?
ହ ନା ଆମ ବାରରେ ଯୋଉ ଅଛି ଏଇ କାଠିଆ କଦଳୀକା କିଣିକି ଆଣୁ ଏଇ ଚମ୍ପା ଆଉ ଯୋଉ ତରକାରୀ କଦଳୀ ଯୋଉ ବାନ୍ତଳ କଦଳୀ ଏଇ ସବୁ ଅଛି ଆଉ।
ହଁ। ଆଏ ଆମର ସେ କାଠିଆ କଦଳୀ ତ ସିଏ ତ କାଠିଆ କଦଳୀ ସେମାନେ ଯୋଉମାନେ ସୁଦ୍ଧା ମାନେ ଚାଷ କଥା ସେମାନଙ୍କର ହୁଏ ଆଉ ଏମିତି ଘର ବାଡ଼ି ଲଗେଇଲେ ସିଏ ତ ଆଉ ମାନେ ସିଏ ଏତେ ତ ହୁଏନି ଏଇ ଖାଲି ଏଇ ଚମ୍ପା କଦଳୀ ସେ ଯୋଉ ଡାଲମାରେ ଯୋଉ ପଡେ ସେ ଯୋଉ କଦଳୀ ମୁଁ ଜାଣନି ନାଁ ଟା ସେ ସବୁ ହୁଏ। ଅମ୍ ଭୀଷଣ ଭାଙ୍ଗି ଯାଇଚି କଁ ହବ? ସବୁ ସେଇଟି ଅଛନ୍ତି ପୁରା ମାନେ ଆମର ପୁରା ଆନେ ଲୋକ ମାନେ ପୁରା ଭର୍ତ୍ତି ହେଇଛନ୍ତି। ଗ ଛୋଯ ଭାଙ୍ଗି ଯାଇଚି ଯିଏ କହିବ ମାନେ ବାତ୍ୟା ଟିକେ ଭୂମୁମୁମୁମରିଆ ହେଇଯାଇଚି।
ହାଁ। ହଁ ଦେଖିବାକୁ ଟିକେ ଇଏ ଲାଗୁଥିବ ଆଉ ଲୋକ ଠିଆ ହେଇଥିବ ଆଉ।
ହଁ। ଆଉ ଏଠି ଜଣଙ୍କର ତାଳ ଗଛ ବି ଥିଲା ମାନେ ଉଁ ଏଠି ଥିଲା ତାଙ୍କ ଘରେ ପୁରା ଶୋଇ ପଡିଛି। ନା ଏମିତି ମାନେ ହେଇଚି ପବନ ଭବନ।
ବାପରେ ହଁ। ଆଉ ତମର ଗୋଟେ ଦୁର୍ଗା ପୂଜା ହୁଏ ନା କଣ ଭଲ ବଡ ଆକାରରେ।
ହଁ ଏଇଠି ହୁଏ।
ଆଶ୍ୱିନ ମାସେରେ ଦେଖିବା ଏଇ ବର୍ଷ ଯିବା ଆଉ।
ହଁ ହଁ ଆସିବ ବୁ ହଁ ବହୁତ୍। ମାନେ ବହୁତ୍ ଦୂରରୁ ଆସନ୍ତି ଲୋକମାନେ ଦେଖିବା ପାଇଁ ପସିଦ୍ଧ ନା। ମ ସବୁଆଡେ କଣ ଥାଆନ୍ତି ଦଶ ଭୂଜା? କି ହଁ ଦଶ ଭୂଜା ଥାନା ଏଠି ଆମର ବିଂଶ ପୂଜା ମାନେ ଏପଟେ ଦଶ ସେପ୍ ପଟେ ଦଶ ମାନେ ସେଟା ପୁରା ପସିଦ୍ଧ ପୁରା ଆଏଠି ଯାତ୍ରା ତ ହୁଏ ଚାରି ଦିନ ଲେଖା ହୁଏ। ଆଉ ଗୋଟେ ବି ପଣାହାଣ୍ଡି ଯୋଉ ଦୁର୍ଗାଷ୍ଟମୀ ଯୋଉ କରନ୍ତି ତାକୁ ପଣାହାଣ୍ଡି ବି ଦିଆ ହୁଏ।
ତାହେଲେ ମାନସ୍ ମାନେ ଦୋକାନ ପତ୍ର ବି ପଡେ।
ହଁ ହଁ ସବୁ ଦୋକାନ ମାନେ ସବୁ ବଢିଆ କହୁଚି ନା ଦୂର ଦୂର ବାଟରୁ ସବୁ ଆସନ୍ତି। ଲୋକମାନେ ଯଦି କଟକ ନଯାନ୍ତି ଦେଖିବା ପାଇଁ ଦୁର୍ଗା ପୂଜା ଏଠିକି ଆସନ୍ତି ଦେଖିବା ପାଇଁକା।
ଆ ଆଛା କୋଡିଏ ପୂଜା ବୋଲିକି ହଁ ପ୍ରସିଦ୍ଧ ଟିକେ ସେଥିପାଇଁ ଯାଉଥିବେ ଆଉ।
ହଁ। ତମେ ଏଥର ଆସିବ ବୁଲିକି ଯିବ ଆଉ।
ହଁ। ଆଉ ତମ ସେପଟେ କୋଉ ପୂଜା ପର୍ବ ଭଲ ଭଲ ବଡ ଆକାରରେ ହୁଏ?
ଆମର ଏଠି ଦୋଳ ବି ଭଲ ହୁଏ। ଦୋଳଟା ବି ଆମର ଏଠି ଗାଁ ସାରା ସମସ୍ତେ ମିଶିକି କରନ୍ତି ମାନେ ବହୁତ୍ ବହୁତ୍ ଦୂରରୁ ମାନେ ଆସନ୍ତି ଠାକ୍ କୁର ନିହାତି ଶହେଟା ଦୁଇଶହଟା ଠାକୁର ବି ହୁଅନ୍ତି ଦୋଳରେ।
ହଁ
ଆଉ ରଜ କୁଇନ୍ ରଜ ଯୋଉ ହୁଏ ଏଠି ଭଲ ମାନେ କରନ୍ତି ଫଙ୍କସନ୍। ଯେମତି ରଜ କୁଇନ୍ ହୁଏ ଯେମିନି ଟିଭିରେ ଅଡିସନ୍ ଆସୁଚି। ସେମତି ଏଠି ବି କରନ୍ତି ଆମର। ଆମର ଏଇଠି ଗାଁ ପାଖରେ ଜଣେ ଅଛେ ସେଠି ମାନେ କରନ୍ତି ସବୁ ମିଶି ମାଶି କରନ୍ତି ମାନେ ଭଲ ମାନେ ଆମ ଗାଁରେ ସବୁ କି ସେମାନେ ମିଶି ମାସି କରନ୍ତି ଆଉ ଫଙ୍କସନ୍ ରେ ସବୁ ଭଲ କରନ୍ତି।
ଏଁ ହଁ।
ଧର ହଉଚି ଦୂର୍ଗା ପୂଜାଟା ଆମର ଭଲ ହୁଏ ଆଉ।
ତମ ଘର ପାଖାପାଖି ପୁରା?
ହଁ ଆମ ଘର ପାଖାପାଖି ଆ ମାନେ ଆମ ଘର ବାହାରେ ପଡିବ ଠାକୁର ପୁରା ଦେଖାଯାଉଚନ୍ତି ପୁରା।
ୟା ବହୁତ୍ ପାଖରେ ଏଇଥର ଗଲେ ତମ ଘରକୁ ଯିବା ଆଉ।
ହଁ ହଁ ଆସିବ। ଆସିବ ଏକୁଟିଆ କାଇଁ ଆସିବ। ସନମଙ୍କୁ ନେଇକି ଆସିବ। ତମ ଫ୍ୟାମିଲି ସମସ୍ତଙ୍କୁ ବୁଲିବାଲିକି ଯା ଯାତ୍ରା ଦେଖିକି ଯିବ। ଯାତ୍ରା ହୁଏ ମାନେ ଚାରି ଦିନ ଯାତ୍ରା ହୁଏ ବଢିଆ ମଜା ଲାଗେ। ଦେଖିକି ଯିବ ଆଉ।
ଯାତ୍ରା କଣ ବାହାରୁ ଆସନ୍ତି ନା ତମ ଗାଁ ଲୋକ ନା କେମିତି କଣ କରନ୍ତି?
ନାଇଁ ନାଇଁ ବାହାରୁ ତ ମାନେ ବାହାରୁ ଜଣ ଜଣଙ୍କୁ ଆଣନ୍ତି, କିନ୍ତୁ ଗାଁ ଲୋକ ସବୁ ମିଶିକି କରନ୍ତି।
ହଁ
ମାନେ ଚାରିଟା ଗାଁ ମିଶିକି ଅଛ ନା, ମାନେ ଚାରି ରାତ୍ରୀ ମାନେ ମାନେ ଚାରିଟା ଚାରିଟା ଗାଁରେ ମିଶିକି କରନ୍ତି, ମାନେ ଜଣେ ଆଜି କଲା ମାନେ, କାଲି ଜଣେ କଲା ଏମିତି ଆଉ ଯିଏ ଫାଷ୍ଟ ହବ ଲାଷ୍ଟ ଦିନ ମାନେ ପ୍ରାଇଜ ଫାଇଜ ଦିଅନ୍ତି ଆଉ
ହଁ ହଁ
ତମେ କେବେ ଆସିନା ଆଡେ
ନା ମୁଁ ଯାଇନି ଶୁଣିଛି ଭଲ ହୁଅନ୍ତି ବୋଲି, ଭାବୁଛି ଏଇ ବର୍ଷ ଦୁର୍ଗା ପୂଜା କୁ ଯିବି ବୁଲିବାକୁ
ନାଇ ନାଇଁ ଆସିବ ନା ଆଉ କଟକ ଯାଇଛ ତ ଦେଖ
ହଁଁ କଟକ ଭୁବନେଶର ଏସବୁ ଯାଇଛି। ସେଇଠିକି ଯିବି ବୋଲିକି ଶୁଣିଛି ବଡ଼ ଆକାରରେ ହୁଏ, ଏଇ ବର୍ଷ ଯିବି ଆଉ
ହଁ ହଁ ଆସିବ, ଏତେ ବାଟ ଯାଉଛ, ଏଇଠୁ ଟିକେ ଆସିବ ଆଉ ଦେଖିକି ଯିବ ଆଉ, ଥରେ ଆସିଲେନା ତମ କହିବ ମୁଁ ସବୁ ବର୍ଷ ଟିକେ ଆସିବି ଦେଖିବା ପାଇଁକା
ଆଛା, ହଉ ଯିବା ଆଉ ହ ମୁଁ ରହୁଛି ଆଉ
ମୁଁ କହିଲି କଣ ଖାଇଥିଲ?
ମୁଁ ବା ହେଇ ଛତୁଆ ଖାଉଛି ଏବେ ଆଉ
ଓହୋ, ଘରେ ସବୁ କଣ କରୁଛନ୍ତି?
ଘରେ ସେପଟେ ଏଇ ବାରିଘରେ ଯେଉଁ ସାରୁ ହେଇକା ଲାଗିଥିଲା, ସେ ପାଣି ଫାଣି ହେଇ ସେ ଦେଖୁଛନ୍ତି ଯାଇକି ସେ ପାଣି ସବୁ ଆଉ
ଓହୋ ମୋ ମମି କାଇଁ ଡାକୁଛନ୍ତି, ପରେ କଥା ହବା ଆଉ